ହାଲୋ ହଁ କଣ କରୁଚନ୍ତି?
ଏଇ ଚା ପିଉଛି।
ଚା ପିଉଚନ୍ତି। ଡେଟେ ଜଳଖିଆ କେତେବେଳେ ଖାଇବେ?
ଏ ରୋଷେଇ ବାସ ସାରିଲି ସ-ପିଲାମାନେ ସବୁ ଗଲେ ଜେଝେ ବାଟ ଜେଝା ଚା ପିଉଚି କାମ ସାରକି ଆଉ।
ଆଉ।
ଏ
ଆଉ ଆଜି ତ ତୋମର ସାଧା, ଆଜି ତ ତୋମର ସାଧା ହବ ଆଉ। ଆଇଁଷ ହେବନି କିଛି ଆଉ।
ଅ ନା ଆମର ଶନିବାର ହୁଏନି, ସୋ- ସୋଅଁବାର ହୁଏନି, ମଙ୍ଗଳବାର ହୁଏନି, ଆଉ ରବବାର ମୁଁ ଖାଏନି ହଏ, ପିଲାମାନେ ଖାଆନ୍ତି ଆଉ ବୁଧବାର ଶୁକ୍ରବାର ରବବାର ଆମର ଆଇଁଷ ହୁଏ ଆଉ କୋଉଦିନ ହୁଏନି।ଆ
ଆଉ ଏଇଥର ଏଥର ରଜ କାଇଁକି ଗାଁକୁ ଆସିଲେନି
ଗାଁକୁ ଗଲିନି ଏ ଗରମ ହଉଛି ପିଲାମାନେ ରାଜି ହଉନାହାନ୍ତି।ଆଉ ପିଲାଙ୍କୁ ଛାଡି ଗଲେ ଏଠି ପିଲାମାନେ ଖାଇବା ପିଇବା ନେଇ ହଇରାଣ ହେବେ ଖରା ଗରମ ହଉଛି ସେମାନେ ବୁଲାବୁଲି କରତେ ଯିବେ ଆଉ ଗାଁ କଣ ଯିବି ଗରମ ହଉଛି ତ ପ୍ରବଳ ଆଉ ଗାଁ କରନି ସେମାନେ ରୋଷେଇ କରିବା ନେଇକି ହଇରାଣ ହେବେ ସେଇଥିପାଇଁ ଆଉ କରିନି ଆଉ
ଆଉ ଏଥର ଉଁ ଯୋଉ କୁ ଯାଇଥିଲେ ମଝିରେ ପୁରୀ କହୁଥିଲେ ବା
ହଁ ପୁରୀ ଯାଇଥିଲୁ ଯୋଉ ଗରମ ଯେ ଗରମ ଲାଇନରେ ଠିଆ ହେଇକି ରହିଲା ବେଳକୁ ଦେ ଠାକୁର ଦେଖିକି ଆଇଲା ବେଳକୁ ଏଗାରଟା ବାରଟା ହେଲା ସେ ଯୋଉ ଗରମ ପାଣି ସ୍ପ୍ରେ କରୁଛନ୍ତି ପେଲା ଠେଲା ଆଉ ସମୁଦ୍ର କୂଳକୁ ଗଲୁନୁ ପଳେଇଆଇନୁ ଘରକୁ ମୋ ବସରେ ଆସିିକି ସାଢ଼େ ଗୋଟେ ଦିଟା ସୁଦ୍ଧା ଘରେ ପହଞ୍ଚିନି ଆସିକି ଘରେ ପଖାଳ ଥିଲା ଆଳୁ ଭାଜିକି ଭାତ ଖାଇ ଦେଇକି ଶୋଇ ବୋଇନୁ କରିଡ଼େ ଥକା ହେଲା ଏମିତି ଲାଇନ୍ର ଠିଆ ହେଇକି ଡେରି ପୁଣି ଠାକୁର ଦେଖିଲା ବେଳକୁ ପେଲା ଠେଲା ଆଉ ଖରା ହଉଛି ଜେ ଜୋର ସେ ଆଉ ସମୁଦ୍ର କୂଳ କରିନୁ ଥାଉ ଆଉ ଦିନ ଆସିନେ ଯିବା ମନ୍ଦିରରେ ଠାକୁର ଦେଖିକି ପଳେଇାଇନୁ ବୁଲାବୁଲି ବି କୋଉଠି କରିନୁ ଖରା ବି ଭୀଷଣ ହଉଛି କୁଆଡେ ବୁଲିବୁ ଘରଡ
ହଁ ଯାଇଥିଲ କହୁଥିରେ?
ଯାଇଥିଲୁ ଅଟୋ କରିକି ଯାଇଥିଲୁ ସେ ଅଟୋ ବାଲା ଛାଡି ଦେଇକି ଆମକୁ ପଳେଇ ଆସିଲା ତାର କଆଡେ ଭଡା ଫଡା ରଖିଥିଲା ନେଇକି ଯାଇଥିଲା ପୁଣି କୁଆଡେ ରଖିଥିଲା ପଳେଇ ଆଇଲା ଆମକୁ ଛାଡ଼ି ଦେଇକି ଆମେ ମୋ ବସରେ ଫେର ଆଇନୁ ଟାଇମ ଦେଖିକି ଆଇନୁ ଟାଇମରେ ନ ଆସିବୁ ମୋ ବସ ପଳେଇ ଆସିବ ପାସେଞ୍ଜର ବସ୍ ରେ ଆହୁରି ଅଧିକ ପଇଷା। ହେଇଥି ପାଇଁ ମୋ ବସ୍ ରେ ପଳେଇ ଆଇନୁ ସମୁଦ୍ର କୁଳକୁ ଗଲୁନୁ।
ଆଉ ଯୋଉ ଗଲ ଯୋଉ ପ୍ରଥମେ ଯାଇକି ଲାଇନରେ ଠିଆ ହେବାକୁ ପଡିବ।
ହଁ ସିଂହ ଦ୍ୱାର ପଟେ ପଶ୍ଚିମ ଦ୍ୱାର ପୂର୍ବ ଦ୍ୱାର ଉତ୍ତର ଦ୍ୱାର ପଟେ ସବୁ ଲାଇନ ଅଛି ସିଂହ ଦ୍ୱାର ପଟେ ଆମେ ନରହିକି ସେପଟେ ରହିକି ଲାଇନର ଦେଖିକି ଆଇନୁ ଆଉ। ଯା ହୋଉ
କେତେ ସମୟ ଲାଇନରେ ଠିଆ ହେବାକୁ ପଡୁଚି?
ହଁ ଦିଇ ଘଣ୍ଟା ଅଢେଇ ଘଣ୍ଟା ତିନି ଘଣ୍ଟା ଲାଇନରେ ଠିଆ ହବାକୁ ପଡୁଚି।
ତାପରେ ମ ତାପରେ ମନ୍ଦିର ଭିତରୁ ଯିବ।
ହଁ ସେଇ ଲାଇନ ଭିତରେ ହେଇକି ମନ୍ଦିରକୁ ଯିବ ମନ୍ଦିର ଭିତରେ ଦେଖିନି ଦେଖିବ ନହେଲେ ନାଇଁ ସେଠି ଆହୁରି ପେଲା ଠେଲା ଦିଇ ତିନି ଥରକି ପେଲା ଠେଲାରେ ଯାଇକି ଦେଖିପାରିବ ନହେଲେ ଦେଖି ପାରିବନି ପଳେଇ ଆସିବ ଏତେ ପେଲା ଠେଲା ଜୋରସେ ହୋଉ ଆଉ କଣ କରିବା ସେଇ ପେଲା ଠେଲାରେ ଶହ ଶହ ଲୋକ ଯାଉଚନ୍ତି।
ତାପରେ ମନ୍ଦିର ଭିତରେ ଅଲଗା ଠାକୁର ସବୁ ଲ ଲକ୍ଷେ ମନ୍ଦିର ବିମଳା ଫିମଳା ସବୁ ଦର୍ଶନ କରିବ ତାପରେ ଯାଇଁକି।
ହଁ ମେନ ଜଗନ୍ନାଥ ଦେଖି ସାଇନେ ତାପରେ ମନ୍ଦିର ଭିତରେ ବେଡା ଭିତରେ ସବୁଆଡେ ବୁଲାବୁଲି କଲ ଦେଖିଲ। ତା ଭିତରେ ରହିଲ ଅଭଢା ହାଟ ଗଲ କବାଲି ହାଟରେ ଅବଢା ଖାଇଲ ପୁଣି ବୁଲାବୁଲି କରିକି ଆଉ ପଦାକୁ ଯଦି ଥରେ ବାହାରିବ ଆଉ ପଶି ପାରିବନି। ସେଇ ତାରି ଭିତରେ ବୁଲାବୁଲି କରି କରିକି ବୁଲିକି ଲାଷ୍ଟକୁୁ ଆସିବେ ଆଉ ସମୁଦ୍ର କୂଳ ଯିବେ ଆଉ ଆଉ ହଁ।
ଆଉ ତମେ ଅବଢା ଖାଇ ପାଇଲ?
ହଁ। ଅବଢା ଖାଇକି ପଳେଇ ଆସିଲୁ ଆଉ ଘରକୁ ଆଉ।
ହଁ ହା ଆଉ ସମୁଦ୍ର କୂଳକୁତ ଯିମୁନୁ ଖରା ହୋଉଚି କାହିଁକି ରହିବୁ ଚାଲେ ଆଉ ଦିନେ ପଳେଇ ଆସିବା ଆଉ ଦିନେ ଯିବା ସମୁଦ୍ର କୂଳକୁ ଆଉ।
କଣ ଚାହା ପ୍ରଭୁଙ୍କୁତ ଦର୍ଶନ କଲ ଆଉ ସମୁଦ୍ର ବୁଲାରେ କଣ ଅଛି ସ ପ୍ରଭୁଙ୍କୁ ଦର୍ଶନ କଲ। ସେତିକି ଯଥେଷ୍ଟ। ଆଉ ମୁଁ ଭାବୁଥିଲି ମୁଁ ଭାବୁ ଥିଲ ଯିବି କେବେ ଯାଇକି ପୁରିଟେ ବୁଲି ଆସିଲେ ହବ ଅଟୋ ଗଲେ ଅଟୋ କେତେ ଟଙ୍କା ଭଡା ନୋଉଚି ଜାଣିଚ?
ରିଜର୍ଭ କରିକକି ଗଲେ ଦିଇ ହଜାର ଅଢେଇ ହଜାର କରିବ। ରହିବେ ବୁଲାବୁଲି ଧରିକି ରାତି ଆଠଟା ଦଶଟା ବେଳକୁ ଆସିବେ ଏ ଦି ଅଢେଇ ହଜାରେ ଆଉ ନିଜେ ଏକୁଟିଆ ମୋ ବସରେ ପଳେଇବେ ବୁଲାବୁଲି କରିବେ ଯେତେବେଳେ ଇଚ୍ଛା ହବ ରାତି ଦଶଟା ତଳକୁ ବି ଆସିବେ କିଛି ଇଏ ନାହିଁ ଦୁଇଶ ଅଢ଼େଇଶହ ଟଙ୍କା ଖର୍ଚ୍ଚ ହେବ ସ‌ଇଲା ମନ ଇଚ୍ଛାକି ବୁଲିବ ଅଟୋ ନେଇକି ଯାଇଥିବ ଅଟୋବାଲା ଯାଗେ ରହିବ ତମେ ବୁଲାବୁଲି କରିକି ଆସିଲା ବେଳକୁ ରାତି ଦଶଟା ଦେ ଅଟୋବାଲା ନେବ ଦୁଇ ଅଢ଼େଇ ହଜାର କରିଦେବ।
ଆମେ ଯା ଯାହିଲେ ଦି ତିନି ଜଣ ଯିବୁନା। ହଁ ତେଣୁ ସେ ସେଥିପାଇଁ କୋହୁଥିଲି ତାହେଲେ ବସ୍ ରେ ପଳେଇଲେ ସୁବିଧା ହେବ କୋହୁଚନ୍ତି। ଆଉ ତାହେଲେ ବସ୍ ରେ ପଳେଇଲେ ହବ।
ବସ ରେ ପଳେଇବେ ମନ ଇଚ୍ଛାକି ବୁଲିବେ ଯେତେବେଳେ ଇଚ୍ଛା ହବ ମୋ ବସ ଥିବ ପଳେଇ ଆସିବେ।
ଆଉ ଏ ସମୁଦ୍ର କୂଳଫୁଳ ଗଲେ ଆମକୁ ଅ ହାତ ଧରିବାକୁ ପଡିବ ଆଉ।
ସେଟି ଅଟୋ ଯାଉଚି ଟାଉନ ବସ୍ ବି ଯାଉଚି। ଏ ସମୁଦ୍ରକୂଳକୁ ପାସେନଜର ଅଟୋ ଯାଉଚି ।ରିଜର୍ପ ଅଟୋ କରି ଯାଉଚି।ଯିଏ ଯେମିତି ଦେଇ-ଚାଲିକି ବି ଯିଏ ଯାଉଚି। ସରକାର ସୁବିଧା ଅଛି। ଯିଏ ଯେନ୍ତି କରିପାଇଲା।
ତାଲେ ବସ୍ ରେ ଟିକେ ଟାଇମ୍ ଅଧିକ ଦରକାର ହଉଚିହ ଆରାମରେ ବୁଲିକି ଆସିହବ।
ହଁ। ଆଉ ବସ୍ ରେ ଗନେ ନିଜେ ନି ବୁଲିବେ ସବୁଆଡେ ।ଏକୁଟିଆ ଏକୁଟିଆ ଦେ ମନ ଇଚ୍ଛା କି।
ସମୁଦ୍ରକୂଳ ଯ -ସମୁଦ୍ର କୂଳ ଗଲେ ଉ ଅଲଗା ଗାଡି ଦି -ଅଟୋ ଫଟୋ ରେ ପାସେଞ୍ଜର ଯିବାକୁ ପଡିବ ଆଉ।
ହଁ ରିଯର୍ପ ଅଟ ଅଛି। ପାସେଞ୍ଜର ଅଟି ସବୁ ଅଛି। ସମୁଦ୍ର କୂଳକୁ।
ଆଚ୍ଛା ଆଚ୍ଛା ତାହେଲେ ସେଇଆକରିଆ। ସେଇଆ କରିଆ ଆଉ ବୋ ପଛରେ ପଳେଇଲେ ହେବ ଆଉ।
ହଁ ମନ ଇ ସେକି ବୁଲିବେ ଯେଦି ଅଢେଇ ହଜାର ଯା ଅଟୋ ବାଲାକୁ ଦେବେ। ନିଜେ ଖର୍ଚ୍ଚ କରିବେ ପାଆଁଶ ଟଙ୍କାର ହେଇଯିବ ବୁଲାବୁଲି ଯିବା ଆସିବା ଭଲ ମନ୍ଦ ସବୁସ୍ ହେଇଯିବ। ଆଉ ଏତେ ଟଙ୍କା ଦେଇ କାଇଁ ରିଜର୍ପ କରି ଯି-ଆଉ ବୁଲାବୁଲି କରିବ ଆସିବ ଅ ଅଟୋବାଲା ତରତର ହଉଥିବ ତମେ ଆସ ଆସ। ତମକୁ ଯବାବ କରିଥିବ ସକାଳ ଛଅଟାରେ କି ରାତି ନଅଟା ଦଶଟା ପର୍ଯ୍ୟନ୍ତ ସେତିକି ଯିବ ଅଧିକା ହେନେ ଅଟୋବେଲା ଆହୁରି ଅଧିକା ଭିଜିଟ କରିବ। ଅଧିକା ପଇସା କହିବ ରାତି ଟାଇମଟା ନା ରହିବ ହୁଁ
କେତେ ଦିନ ପରା ରହିଯିବ ଆଉ ତା ଭଡା କହିବନି ନା ତା ମଜୁରି ଅ ଅଛି ତେଲ ଅଛି।
ହଁ ତେଲ ମଜୁରୀ ସିଏ ବି ପରିଶ୍ରମ କରିକି ଯାଉଛି ଏତେ ବାଟ ତାର ଅଲଗା ଅଡେ ଦିନ ମାନ ଭଡା କରିଥାଆନ୍ତା। ସେ ରିଜର୍ପ ପଟେ ଗଲା ଆଉ ସେ ନବନି ନାଁ।
ସେ ଯାହା ବି ହେଲେ ତାର କହିବ।ସେ ଦିଇ ହଜାର ଟଙ୍କା କହିବ ଆଉ।
ହଁ।
ତାଲେ ସେଇଆ ବସ୍ ରେ ପଳେଇଲେ ଭଲ ହବ ନାଇଁ କି?
ହଁ ବସ୍ ରେ ଯିବେ ମନ ଇଚ୍ଛା କି ବୁଲିବେ ସବୁଆଡେ।
ଆଉ ସେଠି ଲୋକନାଥ ଲୋକନାଥ ମନ୍ଦିର ଯିବା ପାଇଁ କି କେମିତି କଣ ସେ ବସ୍ ରେ ଯିବାକୁ ପ ପଡ଼ିନ ଏଠେ।
ନାଁ ଅ -ଅଟୋ ଯାଉଛି। ଅଟୋ ଯାଉଚି ରିଜର୍ପ କରିବେ ନନେ ହଉ ରିଜର୍ପ କରିକି ଯିବେ ପାସେଞ୍ଜର ଯାଉଚି କଣ ମୁଁ କହିପାରିବନି ରିଜର୍ପ କରିଦେଇକି ପଳେଇବେ ଆଉ ଉଁ। ପଳେଇବେ ଲୋକନାଥ ମନ୍ଦିର ସେଠି ଗୋଟେ ପୋଖରୀ ଅଛି। ଭଲ ଲାଗିବ ଦେଖି। ଆଗ ଅପେକ୍ଷା ଏବେ ବହୁତ୍ ପରିବର୍ତ୍ତନ ହେଇଗଲାଣି ।ଆଉ ସୁବିଧା ବି ହେଇଗଲାଣି ମନ୍ଦିର ଦେଖିବ ମାଙ୍କଡ଼ ଅଛନ୍ତି ପ୍ରବଳ ଭଲରେ କର ଏବେ ବାଗେଇ ହେଲାଣି ସବୁ। ଆବୁଲ୍।
ଜଣେ ପୁରୀ ମନ୍ଦିରରେ ଆଉ ଆଗ ଭଳିଆ ମାଙ୍କଡ ନାହାନ୍ତି।
ହଁ ଅଛନ୍ତି ନା ଆଗ ଭଳିଆ ନା ଦି ପଳଉଛନ୍ତି ଫେର ଆଉଛନ୍ତି କଆଡେ ପଳେଇଥିବେ ଆପଣ ଦେଖିପାରୁ ନଥିବେ ଯଦି କୋଉ ଦିନେ ଯାଇଥିବେ ନ ନ ମାଙ୍କଡ ଅଛନ୍ତି ନା ଛଅ ଛଅ ମାଙ୍କଡ ଅଛନ୍ତି ସେ କଆଠେ ପଳଉଛନ୍ତି ହତେ ହତେ ପୁଣି ମଝିରେ ମଝିରେ ଆଉଛନ୍ତି। ସବୁଆଡେ ବୁଲୁଛନ୍ତି ଆଉ ଜାଗେ ସେ ରହୁଛନ୍ତି ନା ଆଉ କଣ କହିଲି? ଆପଣ ଖାଇ ସାରିଲେଣି।
ହଁ ମୁଁ ସକାଳେ ପିଠା ଖାଇଥିଲି।
ହୁଁ
ପିଠା ହେଇଥିଲା ଆଉ ଗୁଡ କଦଳୀ।
ହୁଁ।
ଏଇ ଖାଇଲି ଆଉ ଆଉ ଏବେ ତ ଗୋଟେ କାମରେ ଯିବାରେ ଅଛି। ବାହାରିଛି ଆଉ ଯାଇି ଫେରିଲେ ଯୋଉ କଥା। ହଁ ଗାଧଆ ତ ସାଧାରେ
ଜଜ ଖାବା ତ ଜଜା ଜଜ କାମ ତ ଯେଝା ପଳେଇବେ ସକାଳୁ ଆଉ ଟାଇମ କେତେବେଳେ କାହାକୁ ଗପିବାକୁ। କାମ କରିବାକୁ ତ ପଡିବ ଆଉ। ହଁ ସକାଳ ଟାଇମ ଟା ସମସ୍ତଙ୍କର କାମ ଫାଙ୍କା ହଉଛି ନା କେତେ ତର ତାଗୁ
ହଁ ସେକ ସେଇଆ କଥା ହେଲା ସେଇଆ। କାମ ପଡ଼ିଲେ ତମେ ଟେକି ପାରିବନି ହୁଁ।
ହୁଁ
ଆଉ ଆଉ ମୁଁ ଯିବି କେବେ ତମକୁ ଜଣେଇବି?
ହଁ ଆସନ୍ତୁ। ଜଣେଇବେ କଣ ଯେତେବେଳେ ପାରିବ ସେତେବେଳେ ଆସିବେ ଆମର ସୁବିଧା ଅଛି ରହିବେ। ବୁଲାବୁଲି କରିବେ ଭୁବନେଶ୍ୱର ମନ୍ଦିର ଲିଙ୍ଗରାଜ ମନ୍ଦିର ଦେଖିବେ ।ରାମ ମନ୍ଦିର ଦେଖିବେ ଧଉଳି ଦେଖିବେ ଖଣ୍ଡଗିରି ଦେଖିବେ। ସାଇ ମନ୍ଦିର ଦେଖିବେ। ବହୁତ ଭୁବନେଶ୍ଵର ତ ମନ୍ଦିର ମାଳିନୀ ବହୁତ ରକମର ମନ୍ଦିର ଅଛି। ଯେତେ ଦେଖିପାରିବେ ବୁଲିବାଲିକି ଟାଉନ ବସରେ ବୁଲିବେ ମନ ଇଛା ହେଇ ଜିଏ ନେଲେ ଗାଡି ଧରିକି ସ୍କୁଟି ଧରିକି ବୁଲିବେ।
ନା ଭୁବନେଶ୍ଵର ତ ଭୁବନେଶ୍ୱର ତ ଗଲେ ତମ ଗାଡି ଫାଡି ନେଇକି ନହେଲେ ସେଇଠୁ କଟକ ଦେଇ ପଳେଇବି। ଆଉ ସେ ପୁରୀ ଯିବା ପାଇଁ ପାଇଁ ଟିକେ ଇଏ
ହୁଁ ଆଉ ଭୁବନେଶ୍ଵର ଗାଡି ଧରିକି ବୁଲିବା ଭଲ ସବୁ ସବୁଆଡେ ଗଳି ସଛନ୍ତି ମନ୍ଦିର ତ ଦେଖିପାରିବୁନି ଏତେ ମନ୍ଦିର ଭୁବନେଶ୍ୱର ଖା ମନ୍ଦିର ମାଳିନି ଭୁବନେଶ୍ଵର ଆଉ ପୁରୀ ଫୁରୀ ଗଲେ ଅଟ ଧରିକି ଯିବି ଆଉ। ଜଣେ ଦି ଜଣ ହେଇଛି ନା ଗାଡି ଧରିକି ପଳେଇଲା ଆଉ ଚାରି ପାଞ୍ଚ ଜଣ ଗଲେ ଆଉ ଗାଡି ନେଇକି ଯିବାକୁ ପଡିବନି ଅଟୋ ଫଟୋ କରିବାକୁ ପଡିବ।
ଆଉ ତମ ଘରେ ରହିଲେ ତମେ ଖାଇବା ପିଇବା କିଛି ଅସୁବିଧା ହବ କି?
ନା ଖାଇବା ଅସୁବିଧା ହଉଛି ଖାଇବ ଦିନେ ଦି ଦିନ ତିନି ଦିନ ଆଉ କ ଆମର ଆଉ ଯିଏ ଆସୁଛି କଣ ଖାଉନାହାନ୍ତି ନା।
ହଉ ମୁଁ ରଖୁଛି। ପରେ କଥା ହବା
ହଉ ଠିକ ଅଛି। ଭଲୋ ଭଲ